ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। କଣ କରୁଛୁ?
ଏଇଠୁ ବସିଛି। ଏଇଠି ଅଛି।
କଣ ରୋଷେଇ କରିଥିଲୁ ଆଜି?
ହେଲା ବେସର ତରକାରି। ଭାତ, ବେସନ ତରକାରୀ, ଡାଲି ଭଜା।
କଣ ଖାଇଛୁ?
ମୁଁ ଖାଇଥିଲି ବରା ଘୁଗୁନି ଆଉ।
ହୁଁ ଭଲ ଅଛୁ?
ହଁ ଭଲ ଅଛି। ରାତିରେ କଣ ରୋଷେଇ କରିବୁ?
ହଁ ଜହ୍ନି ଭାଜିବି ଆଉ ପୋଟଳ ଆଳୁ ଭାଜି ବି।
ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଅଛନ୍ତି।
ଆଉ ଡୁଗୁଲୁ କଣ କରୁଛି?
ଡୁଗଲୁ ଏଇଠି ଖେଳୁଛି।
ପାଠ ପଢି ସାରିଲାଣି?
ହଁ। ପାଠ ପଢି ସାରିଲାଣି। ଆଉ କଣ ଖାଇଥିଲ?
ମୁଁ ଏଇ ବରା ଚଅପ ଘୁଗୁନି ଖାଇଥିଲି ଆଉ।
ହୁଁ। ଆହୋ ଓ।
ତୋ ଶାଶୁ ଶଶୁର କଣ କରୁଛନ୍ତି?
ଅଛନ୍ତି ବାହାରେ, ଆଉ ଅପା, ପିସା?
ହଁ ସବୁ ଅଛନ୍ତି ଆଉ।
ହଁ ହ। ଅପା ହେରିକା ତ କାଲି ଗଲେ ଭାରି ଆଉ।
ହଁ।
ଉୁଁ ଆମ୍ବ ପିଠା ଖାଇଲୁ?
ହଁ ଯେ ଖାଇଲି ଯେ ଆମ୍ବ ପିଠା କେମିତି କରିଥିଲୁ।
ଆମ୍ବ ପିଠା ଆମ୍ବ ଦୋରୁଅ ବାହାର କରିକି ଚାଉଳ ଚୁନା ଫ ଫେଣ୍ଟା ହେଲା ତାପରେ ଦିନେ ରହିକି ତା ବା ସିନା ଇଟିଲି କରାହେଲା ଆଉ ପୁର ଦେଇକି ଆଉ।
ହଁ ଖାଇଲି ଭଲ ଲାଗିଲା ଆଉ।
ହୁଁ ଆମ୍ବ ଖାଇଲୁ?
ହଁ ଆମ୍ବ ମିଠା ଲାଗିଲା ଖାଇଲି ଆଉ।
ହଁ। ଭଲ ଆଉ। ଯିବି ଆଉ। ଏବେ ଯାଇଥିଲି ଯିବା ଆଉ ଟିଉସନ କରିସାରିଲୁଣି?
ହଁ ସରିଲାଣି।
ହଁ।
ଆମ ଗାଁରେ ବାଘମାରି ଯାତ୍ରାକୁ ଆସିବୁ ହେଲା।
ହଉ ଯିବି। ଯାତ୍ରାରେ କଣ କଣ ହଉଛି?
ଯାତ୍ରାରେ ଏଇଠି ଗୋଟେ ଆମର ଯୋଉ ବାଘମାରିରେ ବଡ କୁଆ କୁଣ୍ଡଟା ଅଛି। ସେଇଠି ଆପେ ଆପେ ନୁହଁ ପାଣି ଫୁଟୁଛି ହେଲା ଆଉ ଯିଏ ଯାହା ମାନେ ମାନସିକ କରିବ ସବୁ ପୂର୍ଣ ହଉଛି। ସେଇ ଯୋଉ କୁଣ୍ଡଟାରେ ପା ମାନେ ଯେ ଯାହା ଯେତିକି ଯାହାର ଇ ଇଛା ଅଛି ଯେତିକି ପଇସା ସବୁ ପକଉଛନ୍ତି।
ହଁ।
ଆଉ ଏ ବାସନ କୁସନ ସବୁ ଜିନିଷ ମିଳୁଛି ଆଉ।
ହଁ ତମ ଗାଁଠୁ କେତେ ବାଟ?
ଆମ ଗାଁ ଠୁ ଏଇ ଦଶ ପନ୍ଦର ମିଟର ଆଉ।
ହଁ ଗଲେ ଯିବା ଆଉ।
ହଁ ତମ ଧାନ ବୁଣା ସଇଲାଣି?
ଧାନ ହଁ ଆଜି ବୁଣା ହଉଥିଲା।
କୋଉ ଧାନ ବୁଣିଛ?
ହୁଁ ଧାନ ଏଇ ହଜାରେ ଏକେ।
ହଉ ଆଉ।
ହୁଁ ତଳି ଏବେ ପଡୁଛି ପରା।
ହୁଁ ଆମର ଏଥର ଚମ୍ପା ଲଗା ହେଇଛି କଳା ଚମ୍ପା।
ହୁଁ।
ହୁଁ।
ଉଁ ଆଁ କରିସାଇଲେଣି?
ହଁ ଆମର ବି ତଳିବୁଣା ସଇଲାଣି।
ଆଉ ବର୍ଷା ଦ ଏବେ ହଉଛି ଆଉ। ମେଘ ଉଁ ଭଲ ଲାଗିଲା।
ହୁଁ ଆସିବୁ ଆଉ ଆଉ କେତେବେଳେ ଆଉ।
ହଁ। କଣ ଖାଇଥିଲୁ?
ଉଁ ଦିପହରେ ଭାତ ଡାଲି। ଭଜା ଶାଗ ଆଉ ଆମ୍ବ ଟମାଟୋ ବାଇଗଣ ସେକା ପାମ୍ପଡ।
ଆ ରୋଷଇ?
ରୋଷେଇ ଏଇନେ ରୁଟି କୁ ପୋଟଳ ତରକାରୀ ହଉଛି। କାଲି ତମର ଯଉ ପୋଟଳ ଦେଇଥିଲ। ହେରା କୋଉଠି ଲଗା ହେଇଚି ତମର?
ବିଲ ରେ ଦେଶୀ ପୋଟଳ।
ହଁ।
ଆମ ଖୁଡିଶାଶୁ ହର ଲଗେଇଛନ୍ତି।
ହୁଁ।
ହୁଁ ପୋଟଳ ତରକାରୀ କେମିତି କଲୁ?
ପୋଟଳ ତରକାରୀ ଉ ଆଗ ପୋଟଳ ଆଣିଲି। ତାପରେ ତାକୁ କାଟିଲି କାଟି ସାରିକି ତାକୁ ଟିକେ ତେଲରେ ଭାଜିଲି। ପିଆଜ, ଅଦା, ରସୁଣ ସବୁ ପେଷ୍ଟ ବନେଇଲି।
ହୁଁ।
ତାପରେ ସବୁ ଗୁଣ୍ଡ ପକେଇକି ତାକୁ ରାନ୍ଧିଲି ଆଉ।
ହଁ।
ହୁଁ।
ହୁଁ। ଆଉ ନୂଆ କିଛି ଜିନିଷ ଜାଣିଚୁ ତିଆରି କରି।
ହଁ ମୁଁ ଜାଣିଛି ଉପମା ବନେଇ ପରଟା, ରୁଟି
ହୁଁ ପାଠ ପଢ଼ି
ହୁଁ, ଯାଇଥିଲି ଆଜି ପାଠ ପଢିବାକୁ।
ହଁ।
ହୁଁ। ଆଜି ଆମର କଣ ଆଜି ଆମର କଣ ପଢା ହେଲା କହିଲୁ।
କଣ ପଢ଼ା ହେଲା?
ପିଆଜରେ ଯଉ କଳା ପଡିଯାଉଛି
ହଁ।
ସେଇଥିରୁ ଗୋଟେ ଜୀବାଣୁ ରହୁଛି ବୋଲି ସେଇଥିପାଇଁ କଳା ପଡୁଚି।
ଓହୋ କଣ କଲେ ପଡିବନି?
ସେଇ ପିଆଜ ଗୁଡାକୁ ଆମେ ଖାଇବା କଥା ନୁହଁ।
ହଁ।
ସେଗୁଡା ଖାଇଲେ ଆମ ଦେହ ଖରାପ ହବ।
କିଛି ଉପକାର କହିଲେନି।
କହିଲେ କି ଯଦି ସେଗୁଡିକ ଖାଇବ ଦେଖି ଚାହିଁ ଖାଇବ ଜୀବାଣୁ ଗୁଡା ଯଦି ପେଟ ଭିତରକୁ ଯିବ ତାହେଲେ ଦେହ ଖରାପ ହବ।
ଓହୋ।
ଆଉ ତମର ଆଉ ଆଗକୁ କଣ ଯାତ୍ରା ଆସୁଚି?
ଆଗକୁ ଉଁ ଆ ପରେ ତ ଦଶହରା ଉଁ
ଦଶହରାକୁ ତମେ ଯିବୁ ଆଉ।
ପୁଣି ଦଶହରା ଆ ପରେ ରଥଯାତ୍ରା
ଖୁଦ୍ରୁକୁଣୀ ତମ ଆଡ଼େ କେନ୍ତି କରୁଚ।
ଖୁଦରୁକୁଣୀ ଆମେ ଠାକୁର ବସେଇକି ସଜ ବାଜ କରିକି ଫୁଲ ତୋଳିକି ଏମିତି ହଉଚି ଆଉ। ଆଉ ଆମ ଆଡେ ଆସ ହଁ।
ହଉ ଆମେ ଯିବୁ ଥରେ ଆଉ ତମ ଆଡେ କରିବା କେମତି ଖୁଦ୍ରୁକୁୁଣୀ କେମତି ହଉଛି ଆଉ।
ହଁ ଏଇ ବର୍ଷ ଆସେ।
ହଉ ଯିବି ଆଉ।
ରଥଯାତ୍ରା କୁ ଚାଲନୁ ପୁରୀ ଯିବା।
ହଁ ପୁରୀ ତ ଆମର ଜଗନ୍ନାଥ ଧାମ ଆଉ ଆମେ ତ ଏବେ ପୁରୀ ବୁଲିକି ଆସିଚୁ।
ହୁଁ।
ହେଲେ କଣ ହବ ପୁରୀରେ ଆମେ ଗଲୁ ପ୍ରଥମେ ଗୁଣ୍ଡିଚା ମନ୍ଦିର ଗଲୁ, ବାଟମଙ୍ଗଳା ଗଲୁ ସମୁଦ୍ର କୂଳ ଗଲୁ ଆଉ ତାପରେ ଲା ତାପରେ ଶେଶେ ହଁ ସମୁଦ୍ର କୂଳ ବି ଭଲ ଲାଗେ।
ସମୁଦ୍ର କୂଳରେ ବହୁତ ଜିନିଷ ବିକା ହଉଚି।
ହଁ ଝାଲ ମଟର କେତେ କଣ ବିକା ହଉଚି।
ହଁ ଆଉ ଜଗନ୍ନାଥ ମନ୍ଦିରରେ ଯୋଉ ଭିଡ
ହଁ ପା ଜଗନ୍ନାଥ ମନ୍ଦିରରେ ଏତେ ଭିଡ ଯେ ଆମେ ଯୋଉ ଗଲୁ ବାଇଶି ପାହାଚ ଯାଇଏ ତ ପୁରା ଲାଇନ ଲମ୍ବି ଗଲୁ ତାପଠୁ ଟିକେ ନାକୁ ଭିଡ କମିଲା।
ହଁ।
ତାପରେ ଜଗାକୁ ଦର୍ଶନ କରିକି ଆସିଲି ଆଉ।
ହଁ। ଏବେ ତ ରଥଯାତ୍ରା ଆଉ।
ମୁଁ ଯାଇକି ରଥ କାଠ ଟିକେ ଆଣିକି ଆସିଛି।
ହଁ।
ହୁଁ।
ହଉ ଆଉ। ଆଉଥରେ ଯାଆନ୍ତ ସମସ୍ତେ ମିଶିକି।
ହଁ ମଁ ଚାଲୁନ ଗୋଟେ ଗାଡି କରିକି ମାମୁଁ, ମାଇଁ ତୁ, ମୁଁ ବାପା, ବୋଉ, ବିଉଟି
ଯାଆନ୍ତେ ଟ୍ରେନ ଯାଉଚି ତ ଆଉ।
ଏ ରେଳ ତ ଯାଉଛି ଆଉ ଯିବା ଆଉ।
ହଁ।
ତମ ଗାଁରୁ ଗଲେ ଟିକେ କମ୍ ପଇସା ପଡ଼ିବ।
ହଁ ତିରିଶ ଟଙ୍କା।
ହଁ।
ଉଁ ତମ ପଟୁ ନାହିଁ ରେଳ।
ନା ଆମପଟୁ ରେଳ ନାହିଁ ଆମ ପଟୁ ଗଲେ ଯାଇକି ଜଟଣୀ ପଟୁ ରେଳ।
ଖୋର୍ଦ୍ଧା।
ଖୋର୍ଦ୍ଧାରେ ଏ ରେଳ ଷ୍ଟେସନ ନାହିଁ।
ହୁଁ।
ଗୁଲୁରି ସାଙ୍ଗ କଥା ହେଇଥିଲୁ?
ନା କାଇଁ ଲଗେଇନି।
ତାକୁ ଫୋନ୍ କରିବୁ ସେ କହିଛି।
ହଉ ଆଉ।
ବିୟୁଟି ବି କହିଛି ତାକୁ ଫୋନ କରିବୁ।
ହଁ ବିୟୁଟି ସାଥିରେ କଥା ହେଇନି କାଲିଠୁ।
ହଁ ସିଏ ରୁଟି ଏଇନେ କରିଥିଲା ମୁଁ କହିଲି ତେ ରୁଟି କେମିତି କଲୁ ରୁଟି ଏମିତି ଅଟା ଚକ ଚକଟି କି ରୁଟି କରୁଛି।
ହଁ। ରୁଟି ଅଟା ଚକଡ଼ିବା କଟିବା ସହଜ। ହଁ ପୋତିଚି। ପ୍ରଥମେ ମାଟି ଆଣିକି ଗୋଟେ ବସ୍ତାରେ ଧୋଇକି ତାପରେ ଏ ଗଛ ପୋତିକି ପାଣି ପାଣି ଦେଇଛି ଆଉ ସାର ଖତ
ହୁଁ ଭଲରେ ଗଛ ବଢ଼ା ଭଲ ଫୁଲ ଫୁଟିବ।
ହଁ ଚମ୍ପା ଗଛ ନା?
କାଞ୍ଚନ ଗଛକୁ ରାଧାକୃଷ୍ଣ।
ହଁ ରାଧାଚୁଡା। ହଉ ଆଉ ଫୁଲ ଫୁଟୁ।
ମାଇଁ କଣ କହିଲେ କାଲି ଆଉ?
ସିଏ ଗୋଟେ ରଖିଲା ଗଛ।
ହୁଁ।
ହଁ ସିଏ ଲକିଆ ଗୋଟେ ରଖିଲା। ଦିଇଟା ଗଛ ରଖିଲେ ଦିଇଟାରୁ।
ହଉ ଆମେ ଆଉ କେତଳେ ଗଲେ ନେଇଯିବୁ ମେଞ୍ଚେ ହେବର ଗଛ ଆଉ।
ହଁ।
ଓ ହଉ ହଉ ହଉ ମୁଁ ରଖ
ହଁ ହଁ।